ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ବନ୍ଧୁ। କଣ ଖବର?
ସବୁ ଭଲ ତୁମର କଣ ବନ୍ଧୁ ଖବର କଣ?
ବହୁତ ଖରାପ ଚାଲିଚି ମୁଁ ମୋର କ୍ୟାରିଅରକୁ ନେଇକି ବହୁତ ଡିଷ୍ଟର୍ବ ଅଛି ପୁଣି ଗୋଟେ ଏ ଲୋକ ସହିତ ମୁଁ ଯୋଗାଯୋଗ କରିଥିଲି ସେ ମତେ ବିଭିନ୍ନ ପ୍ରକାର ମତାମତ ଦଉଚନ୍ତି।
ମାନେ ମୁଁ କିଛି ବୁଝିପାରିଲି ନାହିଁ କଣ କ୍ୟାରିୟର୍ ସମ୍ବନ୍ଧୀୟ କଣ ପ୍ରୋବ୍ଲେମ୍ ଅଛି ମୋତେ କୁହ?
ମୋ ସହିତ ଜଣେ ସହପାଠୀ ଥିଲେ ତୌଶିକ ଦାସ ବୋଲି।
ଆଚ୍ଛା କଣ କଣ କଲେ ସେ?
ତ ସେ ତାକୁ କ ମୁଁ ଏବେ ଯୋଗାଯୋଗ କରିଦେଲି ମୋ ଫୋନ ଦ୍ଵାରା। ତ ସେ ଏବେ ଆଉ ମୋ ସହପାଠିନୀ ଗୋଟେ ଜଣେ ଅଛନ୍ତି ଶୀତଲ ବୋଲି ତାଙ୍କୁ ବି ଯୋଗାଯୋଗ କରିଥିଲି କଲ୍ ଦ୍ଵାରା ତ ସେ ତ ଇଂଲିଶ୍ ଅନର୍ସ କରୁଛନ୍ତି ପ୍ଲସ୍ ଥ୍ରୀରେ।
ଆଚ୍ଛା।
ଏବଂ ମୋର ଯୋଉ ସହପାଠୀ ତୌଶିକ ଦାସ ବନ୍ଧୁ।
ହଁ ମୁଁ ବୋଧେ ଯାଙ୍କୁ ଦେଖିଥିଲି ଥରେ।
ହଁ ଓଲ ଟାଉନରେ ଆପଣ ଦେଖୁଥିଲେ ତାଙ୍କୁ ବିନ୍ଦୁସାଗର ସହିତ ମୁଁ ଓମ୍ ତୌଶିକ ଆସିଥିଲୁ।
ହଁ ହଁ ମନେ ପଡିଲା।
ତ ସେ ଏବେ କ ପକେଇଛନ୍ତି। ହଁ ପ୍ଲସ୍ ଥ୍ରୀ ପାଇଁକା ଠିକ ଅଛି ତ ସେ ପକେଇଛନ୍ତି ଆମ ରାଜଧାନୀରେ ଇଂଲିଶ ଅନର୍ସ ପକେଇଛନ୍ତି ଠିକ ଅଛି।
ଠିକ୍ ଅଛି।
ଆଉ ପକେଇଛନ୍ତି ବିଜେପିରେ ପକେଇଛନ୍ତି ବି ଏସ୍ ସି।
ବିଜେପିରେ ବି ଏସ୍ ସି ପାଇଁ ପକେଇଛନ୍ତି।
ଅ ସ ଓଡ଼ିଆ ଓଡିଆ ବିଜେଡିରେ ବିଜେଡି ଯୋଉ ବିଜୁ ବିଜୁ ବକ୍ସି ଜଗବନ୍ଧୁ କଲେଜରେ ସେ ପକେଇଛନ୍ତି ଆମ
ଆଚ୍ଛା ବୁଝିଲି ଆ
ବିଏସ୍ ତ ଆଉ ବେସିକ୍ ସାଇନ୍ସରେ ପକେଇଛନ୍ତି ବଟନି ଅନର୍ସ ପାଇଁକା।
ଆଛା।
ତା ତାପରେ ଡିଏଭି ଡିଏଭି ସ୍କୁଲ ଅଫ୍ ତ ପକେଇଛନ୍ତି କମର୍ସ ପାଇଁକା ବିକମ ବିକମ୍ ଏବଂ ପକେଇଛନ୍ତି ସେ ଓଡିଆ ଅନର୍ସ ପାଇଁ ପକେଇଛନ୍ତି ଏକାମ୍ର।
ଡିଏ ବି ସ୍କୁଲରେ କଣ କମର୍ସ ପଢ଼ା ହେଉଛି?
ଡିଏଭି ସ୍କୁଲ ଗୋଟେ ପ୍ରାଇଭେଟ କଲେଜ ଅଛି। ତ ସେଥିରେ ସେ ପକେଇଛନ୍ତି ଡି ଏ ବି ସ୍କୁଲ ନୁହଁ ଡିଏ ବି ପ୍ରାଇଭେଟ ଅଛି ତ ସେ ବିକମ ପାଇଁ ପକେଇଛନ୍ତି ଡି ଏ ବି ପ୍ରାଇଭେଟ ଗୋଟେ କଲେଜ ଅଛି।
ଓହୋ ଏହା ବିଷୟରେ ମୁଁ ଅବଗତ ନଥିଲି।
କିନ୍ତୁ ଫ୍ରୀରେ ଆପଣ ପ୍ରାଇଭେଟ୍ ଗମେଣ୍ଟ ସବୁଥିରେ ଆପ୍ଲାଏ କରିପାରିବେ ନା ତ ସେଥିପାଇଁକା ସ ସେ ପକେଇଛନ୍ତି। ଅ ଆଉ ଏବଂ ସେ କରିଛନ୍ତି ନା ସେ ଆଉ ମାନେ ସବୁ ଷ୍ଟ୍ରିମରୁ ଗୋଟେ ଗୋଟେ ପକେଇଛନ୍ତି। ଯେଉଥିରେ ହେଲା ସେ ପଢିବେ ସେ ଚାହୁଁ ତାଙ୍କୁ ଟିକେ ଫ୍ରିଡ଼ମ୍ ମିଳୁ ଏଞଜୟମେଣ୍ଟ କରିବାର। ଲାଇଫର ଚାରି ବର୍ଷ ସେ ଏଞ୍ଜଏମେଣ୍ଟ କରିବାକୁ ଚାହୁଁଛନ୍ତି ଚାରି ବର୍ଷ। ଆଉ ଏବଂ ତାଙ୍କୁ ସେ ଆର୍ଟସ ନେଲେ ତାଙ୍କୁ ଟିକେ ଏଞ୍ଜଏମେଣ୍ଟ କରିବାର ସୁଯୋଗ ମିଳିବ।
କିନ୍ତୁ ଗୋଟିଏ ପ୍ରଶ୍ନ ମୋର ଥିଲା ଯଦି ସେ ସବୁ ଫିଲ୍ଡରେ ପଉଛନ୍ତି ତାଙ୍କର କିଛି ଗୋଟେ ସ୍ପେସିଫିକ ଇଣ୍ଟ୍ରେଷ୍ଟ ନାହିଁ। ତ ସେ ସେମିତି ହେଲେ ତ ତାଙ୍କୁ ଆଗରୁ ମାନେ ଆଗକୁ ତାଙ୍କୁ ଅସୁବିଧା ହବ।
ସେ ତାଙ୍କର ଷ୍ଟାର୍ଟିଙ୍ଗରୁୁ ତାଙ୍କୁ ଏବେ ଅବଗତ ତାଙ୍କୁ ଜଣା ପଡୁଛି ଯେ ତାଙ୍କୁ ସାଇନ୍ସ ନେବେ ଇଚ୍ଛା ନାହିଁ ଏବଂ? ପଢ଼େଇବା ପାଇଁ ଭଲ ଲାଗୁନାହିଁ ତ ସେ ଆର୍ଟସ୍ ପକେଇଛନ୍ତି? ତା ମନ ଦୁଃଖ ଅଛି ବୋଧେ ତାଙ୍କ ଘରେ ବି ଟିକେ ଝଗଡା ହେଇଥିଲା ମଧ୍ୟ?
ତାଙ୍କର ଟୁଏଲ୍ଥ ରେ କେତେ ଥିଲା କି?
ତାଙ୍କର ପଂଚାବନା କି ଷାଠିଏ ପ୍ରତିଶତ ତଳୁଥିଲା ବୋଧେ?
ଓ ହୋ, ସେଥିପାଇଁ ଏହି ପରିସ୍ଥିତି ପଡିଛି।
ଏହି, ଡିସି ନଉଚନ୍ତି, ସେ ତାଙ୍କର ଏହି ମତାମତ ନଉଚନ୍ତି ଏବଂ ତା ତାକୁ ମୁଁ ପଚାରିଥିଲି? ତୁମେ କଣ କରୁଚ, ସେ ଝାଲ୍ ମୁୁଢି ଟାଇପ୍ ର ପକେଇଚନ୍ତି ସବୁ ଷ୍ଟିମ୍, ବାକି ମୁଁ ତାଙ୍କୁ ପଚାରିଥିଲି? ବୋଧେ ତାଙ୍କର ସହପାଠି ଯୋଉ ଜଣେ ଥିଲେ ମହିଳା ମିତ୍ର ତାଙ୍କ ସହିତ ମୁଁ ଯୋଗଯୋଗ କରିଥିଲି, ତ ତାଙ୍କୁ, ତ ତାଙ୍କୁଠୁ ତଥ୍ୟ ମିଳିଲା ଯେ, ସେ ତାଙ୍କର ଟିକେ ଅଁ, ଘରେ ଟିକେ କିଛି- ଅ ଅବର୍ଣ୍ନା କରିଚନ୍ତି ତ, ଘରେ ତାଙ୍କର ଅ ପିତାଙ୍କ ସହିତ ତାଙ୍କର କିଛି ଏଁ, ଝଗଡ଼ା ବା କିଛି ଅ ଅବସ୍ଥିତି ହେଇଚି ତ, ସେଥିପାଇଁ ସେ ଏସବୁ କାର୍ଯ୍ୟ କରୁଚନ୍ତି।
ଓହୋ, ଏପରି ସେ, ହଁ ତା ଏବେ ଆଉ କଣ କରିହବ?
ତ ସିଏ ସବୁ ଷ୍ଟିମ୍ ରେ ପକେଇଚନ୍ତି, ଏବେ ବି ତାଙ୍କ ପାଖରେ ସମୟ ଅଛି ଯେ, ସିଏ କହିଲେ ତାଙ୍କୁ ପଚାରିଥିଲି, ସେ କହିଲେ ଏବେ ବି ମୋ ପାଖ ସମୟ ଅଛି, ମୁଁ ବି ଚାହିଁଲେ ପରେ ଏଡିଟ୍ କରିପାରିବି।
ଆପଣ, ଆପଣଙ୍କ ସହପାଠୀଙ୍କ କଥା ଛାଡନ୍ତୁ, ଆପଣ କଣ କରିବେ ଆଗକୁ ଭାବିଚନ୍ତି କିଛି?
ମତେ ଏବେ କଲ୍ ଆସିଥିଲା, ମଞ୍ଜୁରୀ ଦେବୀ କଲେଜ ରୁ କଲ୍ ଆସିଥିଲା ମୋତେ।
ମଞ୍ଜାରୀ ଦେବୀ କଲେଜ, ଯୋଉ ଆମ ସାଇ ମନ୍ଦିର ଆଗକୁ?
ସେ ପାଖାପାଖି ବା ବ ବାଳଘାଟିରୁୁ ସିଆଡିକି ଗଲା ବେଳକୁ, ବନମାଳୀପୁର ବାଟରେ ପଡିବ।
ମୋ ଘର ତ ତାରିଠାରୁ ମାତ୍ର ଅଳ୍ପ କିଛି ଦୂରରେ ମଧ୍ୟ।
ମଧ୍ୟ, ସାତ କି ଆଠ କିଲୋମିଟର ହବ ମଧ୍ୟ ମତେ ଲାଗୁଚି, ହଁ ସେଇ ମଞ୍ଜୁରୀ ଦେବି। ତ ସେଠି ମୁଁ ମ୍ୟାମ୍ ଜଣେ କଲ୍ କରିଥିଲେ ମତେ କହିଲେ, ତମେ ଆଉ କଣ ପକେଇଥିଲ ଓଜେଇ ପକେଇଥିଲ? ମୁଁ କହିଲି ହଁ ମୁଁ ପକେଇଚି ଫାର୍ମାସି ପାଇଁ। ଆଉ ତମ ଯଦି କରିବାକୁ ଚାହୁଁଚ ଜଣେଇବ, ତାଙ୍କର ରହୁଚି ସତୁୁରି ହଜାର ଫାର୍ମାସି ଫିସ୍ ରହୁଚି ତାଙ୍କର, ଇୟରର୍ଲି।
ସତୁରି ହଜାର ତ, ଫାର୍ମାସି କେତେ ବର୍ଷର କୋର୍ସଟା?
ଚାରି ବର୍ଷ ଫାର୍ମାସୀ, ବି ଫାର୍ମା।
ଆଛା, ଆଛା, ମାନେ ସତୁରି ହଜାର ବର୍ଷକୁ ନେବେ ପ୍ରତିିବର୍ଷ?
ହଁ, ୱିଦଆଉଟ୍ ହଷ୍ଟେଲ ବଧେ।
ଆଛା, ଆପଣ କଣ କରିବେ ସେତରେ ଭାବିଚନ୍ତି ନା, କଣ ଭାବିଚନ୍ତି?
ଆଉ ନର୍ସିଂ ପଚାରିଥିଲି, ନର୍ସିଂ କହିଲେ ଯେ, ଲକ୍ଷେ ଅ ଚାଳିଶ ପଡ଼ିବ ହଷ୍ଟେଲ, ଆଉ ହଷ୍ଟେଲ ବିନା ଲକ୍ଷେ କୋଡିଏ ମ ବଧେ ପଡିପାରେ, ତ ଏ, ଏ, ଏ ଏଇ ର ଫିସ୍ ଅଧିକା କମ୍ ର, ଆପଣଙ୍କୁ କଣ ଲାଗୁଚି, ଫିସ୍ ଅଧିକା କମ୍ କଣ ପାଇଁ ନେଉଚନ୍ତି ସେ?
ହଁ, କେଉଁଥି ପାଇଁ, ନର୍ସିଂ ପାଇଁ ନା ଫାର୍ମାସି ପାଇଁ?
ଫାର୍ମାସି ପାଇଁ ସେ ଅଧିକା ନେଉଚନ୍ତି, ସରି ନର୍ସିଂ ପାଇଁକା ନର୍ସିଙ୍ଗ, ନର୍ସିଙ୍ଗ ପାଇଁ, ଲକ୍ଷ କୋଡିଏ।
ଅଁ, ନର୍ସିଂ ପାଇଁ ତ ବହୁତ ଅଧିକ ହେଇଯାଉଚି, ଆପଣ ଟ୍ରାଏ କରନ୍ତୁ କି ମାନେ, ଗମେଣ୍ଟ କଲେଜ ପାଇଁ।
ମୁଁ ଗମେଣ୍ଟ କଲେଜ ପାଇଁ ଟ୍ରାଏ କରୁଚି କାହିଁନା ଓଯେଇ ଯେଉ ପରୀକ୍ଷା ର ସେକେଣ୍ଡ ଫେଜ୍ ବାହାରୁଚି ତ ତା ପାଇଁ ମୁଁ ନର୍ସିଂ ପାଇଁ ପକେଇବି।
ଅ, ଆପଣଙ୍କର ମାନେ କୋଉ କଲେଜରେ ପଢ଼ିବାକୁ ଇଛା ସେମିତି ଥିବ?
ମୋର ଗମେଣ୍ଟ ରେ ପଢ଼ିବା ପାଇଁ ଇଛା, କୌଣସି ବି ଗମେଣ୍ଟ କଲେଜ ହଉ।
ହଁ, ହଁ ଯେ, କିନ୍ତୁ ମାନେ ଫାର୍ମାସି କି ନର୍ସିଂ କଣ ପାଇଁ?
ନର୍ସିଂ ପାଇଁ ଭାବୁଚି, କାହିଁକିନା ଫାର୍ମାସିରେ ସେ ମ୍ୟାମ୍ କହିଲେ ତମେ ତ ମୋ ଯୁବକ, ପୁଅ ପିଲା, ତ ତମେ ନର୍ସିଂ କାହିଁ କରୁଚ? ନର୍ସିଂ ରେ ତମର ଗୋଟେ ହିଁ ଅଁ ଅପର୍ର୍ଚୁନିଟି ରହୁଚି, ତମର ନର୍ସିଂରେ କେବଳ ଆପଣ ମେଡିକାଲରେ ହିଁ କାମ କରିବେ। ଆଉ ଫାର୍ମାସି ଗଲେ ଆପଣଙ୍କର ରହିବ ନିଜର ଫାର୍ମାସି ଦୋକାନ କରିପାରିବେ। କି ନିଜେ ତାପରେ ରିସର୍ଚ ଲାଇନ ପରେ ଯାଇପାରିବେ। ବାକି ମୋର ଦରକାର ଯେ ମାନେ ପ ଜଲ୍ଦି ଯେମିତି ଡିଗ୍ରୀ ସରୁସରୁକା ଗୋଟେ କିଛି ତ ମାନେ କିଛି ନଥିବା ଅପେକ୍ଷା କିଛି ପାଖରେ ଥିବା ତ ସେଇଟା ମୂଲ୍ୟବାନ ଜିନିଷ ନ ନାହିଁ କିଛି ମୋ ଉପରେ ନାହିଁ। ଦଶ ଟଙ୍କାଟେ ନାହିଁ ଖର୍ଚ୍ଚ କରିବା ପାଇଁ। ଶୂନ୍ୟରୁ ଟଙ୍କା ଅପେକ୍ଷା ଦଶ ଟଙ୍କାଟା ଥିଲେ ତ କାମରେ ଦବ ନା। ତ ମାନ ତ ସେଥିପାଇଁ ମୁଁ ଭାବୁଛି ବି ଫାର୍ମା କଲେ ସଡ଼ନ ଆପଣଙ୍କୁ ମିଳିଯିବ ଇଣ୍ଟର୍ନ। କିନ୍ତୁ ଦଶ ପନ୍ଦର ମିଳୁଛି ଗୋଟେ ପିଲା ପ୍ରାଇଭେଟରେ ପଢିକି ଆଠ ଲକ୍ଷ ଖର୍ଚ୍ଚ କରିକି ପଢିଲା। ତ ତାକୁ ମିଳୁଛି ଏବେ ପନ୍ଦର ମିଳୁଛି ଆଉ ନର୍ସିଂରେ ବି ମିଳୁଛି ଓ ଅବଶ୍ୟ ମିଳୁଛି ଇଣ୍ଟର୍ନରେ ବି ଦଶ ପନ୍ଦର ମିଳୁଛି ବାକି ଫାର୍ମାରେ ଏତେ ମତେ ଲାଗୁନି ସ୍କୋପ ଥିଲା ଭଳିଆ ଆଉ କାହିଁ ନା ମ୍ୟାମ ବି କହିଲେ ରିସର୍ଚ ଲାଇନ୍ ଯାଇପାରିବ ତ ରିସର୍ଚ ଲାଇନରେ ଇଣ୍ଟର୍ନ ସହିତ ରିସ ରିସର୍ଚ୍ଚ କରିବ ଆପଣ। ତ ଟାଇମ ବେଶୀ ଖର୍ଚ୍ଚ ବି ଫାର୍ମା ପରେ ଆପଣଙ୍କୁ ସଡନ ଜବ ମିଳୁଛି ଯୋଉ ମେଡ଼ିସିନ ସପ୍ ରେ ହିଁ ଆପଣ ମିଳିବ ଯେ ଆପଣ ପ୍ରେସ୍କ୍ରିପସନ ଦେଖିକି ମେଡ଼ିସିନ ଦେବେ। ସେଟା ରହୁ ଅଛି ଆପଣ କାମ।
ଆଚ୍ଛା ଆଛା ରାତି ତ ବହୁତ୍ ତୁ ଦଶଟା ବାଜିଲାଣି ଆପଣ କଣ ଖାଦ୍ୟପେୟ କଣ କଲେଣି?
ଖାଦ୍ୟପେୟ ତ ମୁଁ କରିନାହିଁ ଆମର ଘରେ ଆଜି ସକାଳେ ଯୋଉ ଛୁଇଁ ତରକାରୀ ହୋଇଥିଲା ଡ୍ରମ ବାଜା ବାଜା ବାଡି। ତାର ଇଂରାଜୀରେ ବା ବାଜା ବାଡି କୁହନ୍ତି ତ ରାତିରେ ମୁଁ ଏବେ ନିଜେ ଆ ପ୍ରସ୍ତୁତି କରିବାକୁ ଯାଉଛି ମୁଗ ଡାଲି ପ୍ରସ୍ତୁତୁ କରିବାକୁ ଯାଉଛି ମୁଗ ଡାଲି ଓ ରୁଟି। ସଦ୍ୟ ଖାଦ୍ୟପାନ କରିବି ତ ଆପଣଙ୍କର କଣ ହଉଛି ରାତିରେ ଆଜି
ଆଜି ଆମ ରାତିରେ ଆଜି ହଉଛି ରୁଟି କୁ ମହୁର।
ମ ମାଛ।
ଅ ନାଇଁ ମାଛ ମହରଟା ଆମ ଘର ଲୋକ ପାଇଁ ଯେହେତୁ ମୁଁ ମାନେ ଆମିଷ ତ ଭକ୍ଷଣ କରେନି ତେଣୁ ମୋ ପାଇଁ ସାଦା ମୋହର।
ସାଧା ମହୁର କଣ କିଛି ତ ପଡୁଥିବ ତା ଦେହରେ ପରିବା କିଛି ଜିନିଷ ପଡୁ ତ ବନା ଖାଲି ମହୁର ଆପଣ ଖାଇ
ଡାଲି ପରିବା ଏଇ ସବୁ କିଛି।
ଛୁଇଁ ତରକାରୀ ଟାଇପର ମହୁର ଆପଣ କହୁଛନ୍ତି।
ହଁ ସମ୍ବର କହିପାରିବେ ମଧ୍ୟ।
ଆଜ୍ଞା ତ ଆପଣ ଯୋଉ କମ୍ପିଟିସନ ବାବଦରେ ମୋତେ ତଥ୍ୟ ପ୍ରଦାନ କରିଥିଲେ। ତ ସେ ତଥ୍ୟର କଣ କହୁଛନ୍ତି କେବଳ ଯୋଉ କଲେଜ ପିଲାମାନେ ସେମାନେ ହିଁ କରିପାରିବେ।
ହଁ ମୁଁ ଚେକ୍ କରିଥିଲି ତ ସେଥିରେ ମେନସନ୍ ଥିଲା କି ଯେଉମାନେ କଲେଜରେ ଯେଉଁମାନେ ଛାତ୍ର ମାନେ ଫାଇନାଲ୍ ଇୟର ପଢୁଛନ୍ତି କେବଳ ସେଇମାନେ ଏ ପ୍ରତିଯୋଗିତାରେ ଭାଗ ନେଇପାରିବେ ଏବଂ ଡିପ୍ଲୋମା ପିଲା।
ହଁ ମୁଁ ଯା ଏ ତଥ୍ୟରୁ ବୁଝିପାରୁଛି ଯେ ଯୋଉମାନେ ଫାଇନାଲ ୟର ପିଲା କାହି ନଉଛନ୍ତି ଫାଷ୍ଟ ଇୟର କାଇଁ ନଉନାହାନ୍ତି ନା ଫାଷ୍ଟଇୟର ପିଲାଙ୍କର ଏତେ ଏକ୍ସପିରିଏନ୍ସ ନଥିବ। ଓ ତାଙ୍କୁ ମଧ୍ୟ ଚାରି ବର୍ଷ କୋର୍ସ ରହୁଛିବୋଧେ ହୋଟେଲ ମାନେଜମେଣ୍ଟ।
ନା ନା ଏଟା ତିିନି ବର୍ଷ ଥର ରହୁଛି ଆଉ ଗୋଟେ କଥା କଣ ନା ଏଇ ଯେଉଁ କମ୍ପିଟିସନ୍ଟା ଏଇଟା ଗ୍ଲୋବାଲି ମାନେ ଇଣ୍ଟରନ୍ୟାସନାଲି ମତଲବ ମାନେ ଇଣ୍ଡିଆରେ ହିଁ ହଉଛି ତ ସେଥିପାଇଁ ମାନେ ବେଷ୍ଟ ବେଷ୍ଟ ପିଲାଙ୍କୁ ମାନେ ନିଆହଉଛି। ଦେନ ଗୋଟେ ମାନେ ଗୋଟେ ଫାଇନାଲ କମ୍ପିଟିସନ୍ ଗୋଟେ ହବ ତ ସେ ସେଥିପାଇଁ ବହୁତ ଭଲ ପିଲା ଦରକାର ଏଥିପାଇଁ।
ଇଣ୍ଡିଆ ମଧ୍ୟରେ ବାକି ପ୍ରତିଯୋଗିତାଟି କୋଉଠି ହବ ଆମ ଭୁବନେଶ୍ଵରରେ ହବ ବାହାରେ ହବ?
ନା ନା ଭୁବନେଶ୍ୱରରେ ହିଁ ହବ ମାନେ ଚାରିଟା ଚାରି ସେଇଟା ଯେଉଁ ଆମର ଇଷ୍ଟ ନର୍ଥ ୱଷ୍ଟ ଷ୍ଟଉଥ ରହିଗଲା ସେଇଥିରୁ ସବୁ ପାଇଯାଇଛନ୍ତି କଲେଜରୁ। ଏଇଟା ଆମେ ମାନେ ପିଲା ସେମାନେ ସବୁ ବାଛିବେ ଦେନ୍ ତାଙ୍କ ଭିତରେ ଯୋଉ ମଣିଷ ଭଲ ହେଇଥାଏ ତାଙ୍କୁ ନେଇ ପ୍ରତିଯୋଗତାାରେ ହେବ।
ମୋତେ ଲାଗୁଛି ଏଇଟା କାହିଁକି ଆମର ପ୍ରଥମ ବର୍ଷ ଆମର ମହାବିଦ୍ୟାଳୟରେ ଆମକୁ ଡିପାର୍ଟମେଣ୍ଟ ଆଲୋଟ୍ ହେଇନଥାଏ ଆମକୁ ସବୁ ବିଷୟରେ ଶିଖାଇ ଦିଆଯିବ ତମର ଯୋଉ ଏକ୍ଜାମ ରେ ପାସ୍ କରିକି ତମେଯୋଉ ଡିପାର୍ଟମେଣ୍ଟ ତମକୁ ମିଳିବ। ସେଇ ଡିପାର୍ଟମେଣ୍ଟରେ ତମେ ଆଉ ଦି ବର୍ଷ କାମ କରିବ ତ ଯୋଉମାନେ ଆମର ଓ ରୋଷେଇବା ପାଇଁକା ପକେଇଥିବେ? ସେଇ ରୋଷେଇଆ ମାନଙ୍କ ଭିତରେ ବି ମଧ୍ୟ ତାଙ୍କ କଲେଜ ଭିତରେ ଗୋଟେ କମ୍ପିଟିସନ ଟାଇପ ର ହବ ଯୋଉମାନେ ପ୍ରଥମ ସ୍ଥାନ ଦ୍ଵିତୀୟ ସ୍ଥାନ ଗ୍ରହଣ କରିବେ ତୃତୀୟ ସ୍ଥାନ ଗୋଟେ କଲେଜରୁ ମିନିମମ୍ ଯେତିକି ଛାତ୍ରଛାତ୍ରୀ ତାଙ୍କର ନିବେଦନ ଥିବ ତ ସେତିକି ମୋତେ ଲାଗୁଛି କମ୍ପିଟିସନ ତାଙ୍କ କଲେଜରେ ମଧ୍ୟ ହବ ତା ପରେରେ ଯାଇକି ଭଲ ଭଲ ବେଷ୍ଟ ଅ ପିଲାମାନଙ୍କୁ ବାଛା ହେଇକି ତାଙ୍କ ସହିତ କରାଯିବ ଅ କରାଯିବ କପିଟିସନ।
ହଁ ଅବଶ୍ୟ ଆଉ ଗୋଟେ କଥା କଣ ନା ଏଇ ଯୋଉ ଆମର ଯୋଉ ଆପଣ ମୁଁ ଶୁଣିଥିଲିକି ଆପଣ ବି ହୋଟେଲ ମାନେଜେଣ୍ଟିବେ ବୋଲି କହୁଥିଲେ। ତ ଏବେ ତ ଆଇ ଏଚ ଏ ଭୁବନେଶ୍ଵର
ଏଇ।
ଆଇ ଏଚ ଏମ୍ ଭୁବନେଶ୍ୱରରେ ତ ଆପଣ ଏବେ କରିପାରିବେନି କିନ୍ତୁ ଗୋଟେ କଥା କଣ ନା ଆପଣ ଚାହିଁଲେ ବିଜୁ ପଟ୍ଟନାୟକ କଲେଜ
ଆପଣ କଣ କହୁଛନ୍ତି?
ମୁଁ କହିଲି କି ଆଇ ଏଚମ୍ ଭୁବନେଶ୍ୱରରେ ଆପଣ କହୁଥିଲେ କରିବେ ବୋଲି କିନ୍ତୁ ଏବେ ତ ସୁଯୋଗ ନାହିଁ ଆଉ ଯଦି ଆପଣ କରିବାକୁ ଚା ତେବେ ଆଉ ବର୍ଷେ ଆପଣଙ୍କୁ ରହିବାକୁ ପଡ଼ିବ। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଏଇ ବର୍ଷ କରିବା ପାଇଁ ତେବେ ବିଜୁ ପଟ୍ଟନାୟକ କଲେଜରେ ଆପଣ ଚାହିଁଲେ କରିପାରିବେ।
ବିଜୁ ପଟ୍ଟନାୟକ ତ ପ୍ଲସ୍ ଥ୍ରୀ କଲେଜ ଆଜ୍ଞା।
ନା ନା ବିଜୁ ପଟ୍ଟନାୟକ ପ୍ଲସ୍ ଥ୍ରୀ କଲେଜ ବି ଅଛି ପ୍ଲସ୍ ଟୁ କଲେଜ ବି ଅଛି ଏବଂ କଲେଜ ବି ଅଛି କିନ୍ତୁ ସେଟା ଟିକେ ମାନେ ସେଟା ଆକ୍‌ଚ୍ବାଲି ପ୍ରାଇଭେଟ କଲେଜ୍ ବଟ ଅ ମାନେ ଆଇ ଏଚ୍ ନିଠାରୁ ତା ଫିସ୍ କମ ରହୁଛି।
କେତେ ପନ୍ଦର ଫିସ୍ ରହୁଛି?
ତାର ଫିସ୍‌ ଟୋଟାଲ କୋର୍ସ ଫି ରହୁଛି ତ ଦି ଲକ୍ଷ କିମ୍ବା ତିନି ଲକ୍ଷ।
ତ ପରୟର ଆମକୁ କେତେ ପଡିଲା?
ପର ଇୟର୍ ଆପଣ ଧରନ୍ତୁ ଷାଠିଏ ହଜାର ସତୁରି ହଜାର ଭଳି।
ଷାଠିଏ ସତୁରି ହଜାର ପଡିଲା। ଆ ଅଧିକ ରଉଛି ସେଟା ପ୍ରାଇଭେଟ ଯେହେତୁ ପ୍ଲେସମେଣ୍ଟଲ ମିଳୁନଥାଇପାରେ। ଆଇ ଏଚ୍ ଏମ୍ରେ ମିଳୁଥାଏ ପାରେ।
ନା ନା ଆଇ ଏଚ୍ପ୍ମେଣ୍ଟ ଆକ ଆକାଚ୍ବାଲି ଏଥିରେ ବି ଭଲ ପ୍ସମେଣ୍ଟ ମିଳିବ କାରଣ ମୋର ଜଣେ ଭାଇ ଜଣେ ଚିହ୍ନା ସିଏ ମଧ୍ୟ ବହୁତ ଭଲ ଜବ ପାଇଛନ୍ତି ଆ କ୍ରପ ସିଘ୍ର ପାଇଛନ୍ତି ଏମିତି ନୁଁ ମାନେ ଛୋଟ ମୋଟ ଜାଗାରେ ତାଜ ମହ ତାଜ ହୋଟେଲରେ ପାଇଛନ୍ତି।
ତାଙ୍କର କେତେ ବର୍ଷ ପରେ କ୍ରୁଜ୍ସିିପ୍ରେଳିଲା?
କ୍ରୋସିପ ପାଇଁ ତାଙ୍କୁ ଯାହାହଲେ ମାନେ ମିନିମମ୍ ଯାହାହଲେ ବି ପାଞ୍ଚ ବର୍ଷ ମାନେ ତିନି ବର୍ଷ ପଢିବ। ଦି ବର୍ଷ ହୋଟେଲରେ କାମ କରିବ ଦିନ ଯାଇକି ତମକୁ କୃଷି ପାଇଁ ମିଳିଯିବ।
ମାନେ ସାତ ବର୍ଷ ପରେ ତାଙ୍କୁ ମିଳିଲା।
ହଁ କହିବାକୁ ଗଲେ ସାତ ରୁ ଆଠ ବର୍ଷ ଆଣ୍ଡ ଫ୍ଲି ଅନ୍ତ୍ ଇଂଲିଶ ଥିବା ଦରକାର।
ଭଲ ଅଛି ବାକି ନର୍ସିଂ ଫିଲ୍ଡ ମୁଁ ଏବେ ବି ରିସର୍ଚ୍ଚ ଚାଲିଛି ମେନ୍ ତ ମୋର ଲକ୍ଷ୍ୟ ଥିଲା ଓୟୁଟି ପାଇଁ ଏଗ୍ରିକଲଚର ଲାଇନ୍ରେ ଯିବା ପାଇଁ। ଆଉ ଯେହେତୁ ଆମର ଗୁରୁ ଗୁଁ ଗୁରୁଜୀ ଆମର କୋଚିଂ ର ଯି ଥିଲେ ତାଙ୍କ କଥା ଶୁଣିକି ଟିକେ ମାଇ ଡିଷ୍ଟ୍ରାକ୍ଟ ହେଇଥିଲା ତ ତମ ଲକ୍ଷରୁ ସ୍ଥଳରୁ ଟିକେ ମୁଁ ଅଲ ଅବାଗ ଅ ଟିକେ ହେ ମୋ ଲକ୍ଷ୍ୟକୁ ଛାଡି ଅଲଗା ଫିଲ୍ଡ ବିଷୟରେ ଭାବୁଥିଲି ମେନ୍ ମୋର ଟାର୍ଗେଟ୍ ଥିଲା ପ୍ରଥମ ଫାଷ୍ଟ ଇୟରୁ ହିଁ ମୋର ୟୁଟିୁ ପାଇଁ ଏଗ୍ରିକଲଚର ଲାଇନ୍ରେ ଯିବା ପାଇଁ ବହୁତ ଅ ରୁଚି ଥିଲା ସେ ଟିଚରଙ୍କ ନେଗେଟିଭ କଥା ଶୁଣିକି ମୋର ଟିକେ ମନ ହ ଆଜ୍ଞା।
ହଁ ଶୁଣନ୍ତୁ ଟିକେ ଏବେ ଆକ୍ଚୁଆଲି ଟାଇମ୍ ହେଇଗଲାଣି ତ ଆମେ ଯାଉଛୁ ଖାଇବା ପାଇଁ ମୁଁ ଆପଣଙ୍କୁ ଆଉ କେବେ କ ମାନେ ଯୋଗାଯୋଗ କରୁଛି ତବେ ଆମେ ପୁଣି କଥା ହବା ଏ ବିଷୟରେ।
ଏଠି ଅଧିକା ସମୟ ଯାଇ ବାର୍ତ୍ତାଳାପ କଲେ କିଛି ତ ଅ ସ ଅସୁବିଧା ହୁଏ କି।
ହଁ ମୁଁ ତ ଜାଣିନି କିନ୍ତୁ ମୋର ଏବେ ଟିକେ ମାନେ କାମ ପ